ହାଲୋ, ହଁ କୁହ।
କଣ କରୁଚ?
ଆଁ -ଏଇଠେ ବସିଥିଲି ଆଉ କଣ କରିବି ତମେ କଣ କରୁଚ?
ମୁଁ ବି ବସ୍ ଚି ଦେହ ଭଲ ଅଛି ନା?
ହୁଁ ହଁ। ହଁ ଦେହ ଭଲ ଅଛି ଆମେ ଆକ୍ଚୁଲି ଯାଇଥିଲୁ ବୁଲାବୁଲି କରିବା ପାଇଁ ଫ୍ୟାମିଲି ସମସ୍ତେ ପିକନିକ୍ ବୁଲାବୁଲି ପାଇଁ। ତ ଆସିଲି ଏବେ ଆଜି ଯାଇଥିଲୁ କପିଳାସ୍ ଯାଇଥିଲୁ। ଆଉ କପିଳେଶ୍ୱରରୁ ଆସିକି ଅଲଗା ଯୋରନ୍ଦା ସବୁ ବୁଲାବୁଲି ସବୁ ବହୁତ୍ ଜାଗା କରିକି ଆସିଲୁ ଆଉ।
ସନ୍ଧ୍ୟାରେ ଆସିି ପହଞ୍ଚିଲେ ଆଉ।
ହଁ -ହଁ ଏବେ ଜଷ୍ଟ୍ ତ ପହଞ୍ଚୁଚୁ ଆଉ ପହଞ୍ଚିକି ତମକୁ କଲ୍ କଲି ଆଉ।
ହୁଁ ସଣ୍ଡେରେ ଖାଇଲେ କଣ?
ସବୁ ଜିନିଷ। ସେଠି ଆମେ ଖାଇଲୁ ଗୋଟେ ଯାଇଥିଲୁ ମନ୍ଦିର ଥିଲା ସେଠି। ଆଉ ସେଇଠି ଯାଇକି ଖାଇଲୁ। ଅରୁଆ ଫରୁଆ ଯାହାବି ବି ମନ୍ଦିର ଖାଇବା ଯେମିତିକା ସେମିତିକା ସବୁ ଖାଇଲୁ। ଆଉ ଖାଇସାରିକି ବୁଲାବୁଲି କରଲୁ ଫ୍ୟାମିଲି ପିକ୍ନିକ୍ ଥିଲା ବହୁତ ମଜା ମସ୍ ତି କରିକି ଆସିଲୁ ଆଉ ଆଉ ତମେ ଦିନ ସାରା ଆଜି କଣ କରୁଥିଲ?
ନାଇଁ ସେମିତି କିଛି ନାହିଁ ଘରେ ହିଁ ଥିଲି। ବାକି ସନ୍ଧ୍ୟାରେ ଯିବାର ଅଛି ଆମ ଜଣେ କାକାଙ୍କ ଘର ପୂଜା ଅଛି ତାଙ୍କ ଘରକୁ ଯିବାର ଅଛି।
ଆଚ୍ଛା। ଆଉ କଣ କହ?
ତୁମର ଛୋଟ ଫ୍ୟାମିଲି ନା ବଡ଼ ମାନେ ପରିବାର।
ନାଇଁ ମୋର ତ ମାନେ ଜଏଣ୍ଟ ଫ୍ୟାମିଲି ସମସ୍ତେ ଅଛନ୍ତି ମାନେ ବାବା ମାମା। ଆଉ ମୋର ଭଉଣୀ ତିନି ଚାରିଜଣ ଆମେ ଭଉଣୀ ମୋ ଦିଦି ବଳା ଦିଦି ତ ମ୍ୟାରେଜ ହେଇଯାଇଛି।
ଆଉ ଆମେ ତିନି ଜଣ ଆଉ।
ଭାଇ ନାହାନ୍ତି କି?
ନା ଆମର ଭାଇ ନାହାନ୍ତି ଆମେ ଚାରି ଭଉଣୀ।
ଆଛ ଆମର ଭାଇ ଆଉ ମୁ ଆମେ ଦୁଇ ଜଣ ଆଉ ବାବା ମା। ଚାରିଜଣ ଆଉ।
ଆମର ମାନେ ଆମେ ତ ଛଅ ଜଣ ଆମ ଫ୍ୟାମିଲିରେ କିନ୍ତୁ ଆଉ ଯେ ବହୁତ ଜଣ ଅଛନ୍ତି ମୋ ଦାଦା ଖୁଡି ବହୁତ ସାରା ଆମର ଫ୍ୟାମିଲିରେ ଅଛନ୍ତି।
ଜଏଣ୍ଟ ଫାମିଲି ନା ଆମର ବି ଅଛନ୍ତି। କିନ୍ତୁ ଆାନେ ଗୋଟେ ଘରେ ନାହୁଁ ଅଲଗା ଅଲଗା।
ଆଚ୍ଛା ସେପାରେଟ୍ ଆଉ ହଁ ହଁ। ମାନେ ତମେ ଛୋଟବେଳୁ ସେପାରେଟ ନା ଏବେ ସେପାରେଟ୍ ହେ
ନାଇଁ ମୁଁ ତ ଛୋଟ ବେଳୁ ଦେଖୁଛି ସେମିତି ଅଲଗା ଅଲଗା ସବୁ।
ଆଚ୍ଛେ ଆଛେ।
ଆଗରୁ ଥିଲା ଏବେ ସବୁ ଅଲଗା ଅଲଗା ହେଇଗଲାଣି।
ହଁ ବଡ ହେଲା ପରେ ବି ମାନେ ସବୁ ମାନେ ରିଲେସନ ଟା ଭଲ ରହିବା ଦରକାର। ତାପରେ ବାକି ଯଦି ଅଲଗା ହୋଇକି ସମସ୍ତେ ଭଲରେ ରହିପାରୁିଛନ୍ତି ସେଥିରେ କିଛି ପ୍ରୋବ୍ଲେମ୍ ନାଇଁ। ଆମର ବି ସେମ ଆମର ସମସ୍ତେ ଭଲ ବହୁତ ଭଲ ସମସ୍ତେ ସମସ୍ତେ ବହୁତ ଭଲ ପଡେ ସମସ୍ତଙ୍କ ସମସ୍ତଙ୍କ ସହିତ। କିନ୍ତୁ ସେ ଅଲଗା ଅଲଗା ଘରେ ଆଉ।
ହୁଁ ଆମର ବି ସେ ସମୟରେ ଭଲ ପଟୁଥିଲା କିନ୍ତୁ ଆମର ଯୋଉ ମୋ ଦାଦା ଦାଦାଙ୍କର ଏଇଠି ମାନେ ଜାଗା ଟା ସଟ ଜାଗା ମାନେ ଅଳ୍ପ ଜାଗାରେ ଚାରିଟା ଫ୍ୟାମିଲି ତ ରହିପାରିବେନି ଆଡଯାଷ୍ଟ କରି ସେମାନଙ୍କ ପରିବାର ପୁଣି ହବ ତ ତ ସେଥିଲାଗି ଯିଏ ଯାର ଜାଗା କିଣିକି ଯୋଉଠି ଯୋଉଠି ପଳେଇ ଯାଇଛନ୍ତି।
ସେଇଟା ସେଇଟା ହଁ ବାସ ସେଇଟା ସମସ୍ତଙ୍କର ହିଁ ସେଇଆ ଆମର ବି ସେଇଆ।
ହଁ ସେଇ ଲାଗି ସବୁ ଅଲଗା ଅଲଗା ନହନେ ଏମିତିରେ ସମସ୍ତେ କ ଥା ହୁଏ ସେମିତି ଯାହା ବି କିଛି ହେନେ ସବୁ ଏକା ଜାଗାରେ ହୁଏ।
ହୁଁଁ। ଆଉ ତମର ପଢ଼ାପଢ଼ି କଣ?
ପଢାପଢି ଏବେ ବି ଏ କମ୍ପିଟ ମାନେ ଏଗଜାମ ଦେଇଛି। ରେଜଲ୍ଟ ବାହାରିନି ଆଉ।
ହୁଁ ତାମାନେ ଗ୍ରାଜୁଏସନ୍ କମ୍ପ୍ଲିଟ୍।
ହଁ ଗ୍ରାଜୁଏସନ୍ କମ୍ପ୍ଲିଟ୍ ଏବେ ଘର ପାଖରେ ଅଛି। ଆଉ ତମେ କଣ କର?
ମୋର ତ ପଢ଼ାପଢ଼ି ସରିଗଲା, ଗ୍ରଜୁଏସନ୍ ପରେ ଏମ୍ ବିି ଏ କରୁଥିଲି ଭୁବନେଶ୍ୱରରେ ତାପରେ ଏମ୍ ବି ଏ ତା ପରେ ତ ମାନେ ଜବ୍ ବି କରିଥିଲି ତାପରେ, ୱାନ୍ ଇୟର୍ ଯାଏ ଜବ୍ କଲି। ୱାନ୍ ୟିଅର୍ ପରେ ତ ଜବ୍ ମାନେ ସେଇଟା ମୋର ଭଲ ଲାଗିଲାନି ଟିକେ ସାଲାରୀ ପ୍ରୋବ୍ଲେମ୍ ହେଲା ତ, ସେଠୁ ଛାଡ଼ିକିନା ଏବେ କରିନି ଆଉ, ଏବେ ନୂଆ ସର୍ଚ୍ଚ କରୁଛି ନୂଆ ଭୁବନେଶ୍ୱରରେ ରହୁଛି ଇଣ୍ଟରଭ୍ୟୁ ନୂଆ ସବୁ ରହୁଛି ଟ୍ରାଏ କରୁଛି ଅଲଗା ଜବ୍ ପାଇଁ ଆଉ।
ଆଚ୍ଛା। ଆଉ ଫ୍ରି ଟାଇମ ରେ କଣ କରିବାକୁ ଭଲ ଲାଗେ।
ଫ୍ରି ଟାଇମ୍ରେ କଣ କରେ ବେଶୀ ଟାଇମ୍ ତ ମୁଁ ମ୍ୟୁଜିକ୍ ହିଁ ଶୁଣେ, ଆଉ ବହି ଫହି ସବୁ ବି ପଢ଼ାପଢ଼ି କରେ ମୋତେ ଭ ଭଲ ଲାଗେ। ପଡ଼ିବା ପାଇଁ, ଆଉ ତମକୁ କଣ କରିବାକୁ ଭଲ ଲାଗେ କୁହ?
ମତେ ବି ଗୀତ ଶୁଣିବାକୁ ଭଲ ଲାଗେ, ଆଉ ଡ୍ରଇଂ କରିବାକୁ ଭଲ ଲାଗେ। ସକାଳୁ ଉଠ କେତେ ଜଲ୍ଦି ନା ଲେଟ୍ରେ ଉଠ।
ମୋର ତ ଲେଟ୍ ହିଁ ହେଇଯାଏ। ମାନେ ସେତେବେଳେ ଜବ୍ କରୁଥିଲି ସକାଳୁ ଉଠୁଥିଲି। ଜଲ୍ଦି ଉଠି ଯାଇ ଯାଉଥିଲି କିନ୍ତୁ ଏବେ ଏବେ ଜବ୍ ଫବ୍ ନାହିଁ। ତାପରେ ଭୁବନେଶ୍ୱରରେ ବି ରହୁନି, ଘରେ ଆସିକି ଯେହେତୁ କେତେଦିନ ହେଲାଣି ରହୁଛି। ତ ଲେଟ୍ ହିଁ ହେଇଯାଉଛି ଆଠ ଟା ନଟା ହେଇଯାଉଚି ନଟା଼ ସାଢ଼େ ନଅଟା ସକାଳୁ ଉଠି ଉଠି
ଆଛା, ରାତିରେ ଶୁଅ ଜଲ୍ଦି ବଧେ ଶୋଇଯାଉଥିବ ନା ଲେଟ୍ କରି ଶୋଉଥିବ?
ନା ମ ଜଲଦି ଶୁଏନି ରାତିରେ ତ ଲେଟ୍ ହିଁ ହେଇଯାଏ ଯାହା ବୋଇଲେ ଯେ ଗୋଟେ ସାଢ଼େଗୋଟେ ଦିଇଟା ପାଖାପାଖି ହଁ ହଁ ସେଇ ଟାଇମ୍ ହିଁ ହେଇଯାଏ।
ଆଛା।
ତମର ନୂଆ ଜବ୍ କ ମାନେ ଦେଖୁଛ ନା କଣ, ମାନେ କରିବାର ଆଗକୁ କଣ ପ୍ଲାନ୍ ଅଛି କରିବାର?
ଆଗରୁ ନର୍ସିଂ କରିବି ଆଉ ଏବେ ଘର ପାଖରେ ଅଛି।
ହୁଁ ଉଁ ନର୍ସିଂ କଲେ ବି ଭଲ। ଆମର ବି ଏଠି ମାନେ ଘର ପାଖରେ ଯେଉଁମାନେ ସବୁ ନର୍ସିଂ କରୁଛନ୍ତି! ସମସ୍ତେ ମାନେ ଭଲ ମାନେ ଜବ୍ ଫବ୍ ତ ହେଇଯିବ ସେ ଲାଇନ ରେ ସବୁ।
ହୁଁ ଉଁ
ଆଉ ତମର ମାନେ ଘରେ କେମିତି କଣ ମାନେ ସବୁ। ଫ୍ୟାମିଲି ବାବା କଣ କରନ୍ତି କଣ ନାହିଁ?
ବାବା ଯୋଉ ରୋଷେଇ କାମ କରନ୍ତି। ଏଇ ଯୋଉ ଅନୁଷ୍ଠାନ ପୂଜା ବର୍ତ ହେଲେ। ବାହାଘରଗା ଯେମତି ଯାଆନ୍ତି ରୋଷେୟା ଜାଣିଛନ୍ତି। ହାଲୋ।
ହାଲୋ।
ହୁଁ ଶୁଣ ଯାଉନି କି? ନେଟୱର୍କ ପ୍ରୋବ୍ଲେମ୍ ହଉଥିବ। ହ
କୁହ?
ବାବା ଯୋଉ ରୋସେୟା କାମ କରନ୍ତି ଭାଇ ହୋଟେଲରେ ମାଷ୍ଟର ଆଉ।
ଆଛା ଆଛା।
ତୁମ ଘରେ?
ଆମ ଘରେ ବାବା ଗଭର୍ଣ୍ଣମେଣ୍ଟ ଜବ୍ କରୁଥିଲେ, ବାବା ତ ଏବେ ରିଟାୟାର୍ଡ଼ ହେଇଯାଇଛନ୍ତି, ମାନେ ଏଇ ମାସରେ ରିଟାୟାର୍ଡ଼ ହେଲେ। ଆଉ ତ ମମି ତ କିଛି କରନ୍ତିନି, ଆଉ ଆମେ ତ ଭଉଣୀମାନେ ମୁଁ ତ ଟ୍ରାଏ କର କିଛି କେନ୍ତିତି ଜ ଜବ୍ ହେଇଯିବ, ଜବ୍ ତ ମୋେ ବହୁତ ନିଡ଼୍ ଅଛି।
ଆଛା, ଚୋଉଠି ଭଲ ହେନି କରିବା ଆଉ।
ହଁ ଅଁ ଆଉ ତୁମ ଘର ପାଖରେ କଣଠୁ ଶୁଭୁଛି ପୂଜାଫୁଜା ହେଉଛି ବୋଧେ ନା କଣ?
ଜୁର୍ ସାଉଣ୍ଡ ହଉଛି କି?
ନାଇଁ ଜୋର ହଉନି କିନ୍ତୁ ପୂଜା ହେଲା ଟାଇପ ର ଲାଗୁଛି ହଁ ଶୁବୁଛି।
ସେଥିପାଇଁ ସବ ସକାଳୁ ମୁଁ କାହା ସହିତ କଥାହେଇପାରିନି।
ହଁ ହଁ।
ମାନେ ଆମ ଘର ପାଖରେ ଜଣକାର ମାନେ ବାହାଘର ବି, ଜଣକାର ପୂଜା ମାନେ ମନସା ପୂଜା ହେଉଛି। ଦୁଇ ଆଡୁ ସାଉଣ୍ଡ ଆସିଲା ବେଳକୁ ରହିହଉନି।
ତୁମେ ଟିକିଏ ମାନେ ବନ୍ଦ କରିବ ଡୋର, ନଏଜ ଟା ନ ହେବ ଅ ଆଉ କଣ କହ? ଆଜି କଣ ଖାଇଥିଲ? ବୋଲି ଖାଇଥିଲ କଣ ଆଜି?
ଆଜି ସକାଳେ ଖାଇଥିଲି, ଆଉ ସନ୍ଧ୍ୟାରେ ଆଜି ଖାଇନାହିଁ ଏବେ।
ହୁଁ ଉଁ
ସକାଳେ ଭାତ ଖାଇଥିଲି ସୋୟାବିନ ତରକାରୀ। ଆଉ ଶାଗ ଭଜା, କଲରା କଲରା ଭଜା ଖାଅ ତମେ?
ହଁ ମୁଁ ଜିନିଷ ମୁଁ ଖାଏ ହଁ ସିଏ ଛୋଟ ବେଳେ ସବୁ ଯୋଉଡ଼ା ଥିଲେ ହଁ ଛୋ ସେତେବେଳେ ସେଗୁଡ଼ା ସବୁ ବାହାନା ଥିଲା, ଏବେ ବଡ଼ ହେଲା ପରେ ମାନେ ଖାଉଚି ସବୁ ଜିନିଷ।
ଏ ଜଣାଗଲାଣି କଲରା ଖାଇନେ ଭଲ ଦେହ ପାଇଁ ଆଗରୁ ତ ଟିକେ ହେନେ ଖାଏନି।
ହଁ ହଁଁ।
କଲରା ଭଜା ପୁଟଳ ଭଜା ଆଉ ଆଉ ଯୋଉ ଦହିକୁ ତଡ଼କା ଲଗେଇକି କରନ୍ତି ସେମିତି କରିଥିଲି ଆଉ।
ଆଚ୍ଛା ହଁ ହଁ, ଘରେ କଣ ତୁମେ ରୋଷେଇ କର କି ମାମା ରୋଷେଇ କରନ୍ତି? ହଁ ଆଜି ତ ମଙ୍ଗଳବାର ବି ଏମିତିରେ ବି ହୁଏନି ଆମିଷ।
ଆମ ଘରେ ବି ହୁଏନି।
ହ
ନାଇଁ ମା ରୋଷେଇ କରନ୍ତି କିନ୍ତୁ ଆଜି ଭାତ ଆଉ ଶାଗ ଭଜା ମା କରିଚନ୍ତି ଆଉ ସବୁ ମୁଁ
ହଁ ହଁ ଯାଉ ରୋଷେଇ ଶିଖିଚ ମତେ ତ ରୋଷେଇ ମାନେ ଟିକେ ଟିକେ ଜଣା ମାନେ ଜଣା ଅଛି କିନ୍ତୁ ରୋଷେଇ କରେନି କେବେ।
ହଁ ମତେ ବି ଜଣା ଅଛି କିନ୍ତୁ ମୁଁ ବି କରେନି, ଏଇ ବେଳେ ବେଳେ କରିନି ମାଆ କହନ୍ତି ସବୁ ଜଣା ହେ କରୁନି
ହଁ ହଁ ହଁ କର କର ମୁଁ ଯାହା ବି ହେଲେ ହେଲ୍ପ କରିବା ଦରକାର ନା ଆଉ।
ହୁଁ। ମା ଅଛନ୍ତି କରୁଚନ୍ତି ତାଙ୍କର କିଛି ଅସୁବିଧା ହେ ନା ମୁଁ କରିଦିଏ।
ହଁ ହଁ ହଁ। ତ ଆଉ କେତେବେଳେ କେମିତି ହେଲ୍ପ ତ କରିଦେବ ଆଉ ସେଥିରେ କଣ ଅଛି।
ସେମିତି ହେଲ୍ପ କରିଦିଏ, ରାତିରେ ସେଏ କିଛି କରନ୍ତିନି, ରାତିରେ ସବୁ ମୁଁ କରେ ଯାହା ବିି ରୋଷେଇ।
ରାତିରେ କଣ ଖାଇବା ବନାଅ ରୁଟି ନା ଭାତ?
ରାତିରେ ରୁଟି ରୁଟି ହୁଏ ଆମର ପ୍ରାୟ, କାରଣ ମାଆଙ୍କର ଥଣ୍ଡା ଇସନ ଫୁଲିଆ ମୋର ଅଛି ସେ ଲଗି ଭାତ ଖାଏନି, ସେମିତି
ହୁଁ ତମେ ବଡ଼ ନା ଭାଇ ବଡ଼?
ନାଇଁ ଭାଇ ବଡ଼।
ହୁଁ। ଆଚା ହଁ ହଁ ହଁ। ଭାଇଙ୍କର କଣ ମାନେ ସିଏ ଗ୍ରାଜୁଏସନ ହେରିକା କଣ କମ୍ପ୍ଲିଟ୍ କରିକିନା ଏ ଜବ୍ କରୁଛନ୍ତି ହୋଟେଲ ?
ସେଇ ଗ୍ରାଜୁଏସନ କମ୍ପ୍ଲିଟ ନା ନାଇଁ ସିଏ ଟେନ କ୍ଲାସ ଯାଏ ପଢିଥିଲା, ତାପରେ ଆଉ ପାଠ ପଢିଲାନି ଆଉ।
ହଁ ହଁ। ଉଁ ଘର ସେ ତ ବଡ଼ ରେସପନ୍ସିବିଲିଟି ଯାହା ବି ହେଲେ ନବାକୁ ପଡିବ ଆଉ କଣ କରିବା, ହୁଁ।
ନାଇଁ ତାକୁ ପାଠ ପଢିବା ପାଇଁ କୁହାଯାଉଥିଲା କିନ୍ତୁ ସେ ପଢିଲାଣି।
ହଁ ପୁଅ ମାନେ ବି ସେମିତି ଥାନ୍ତି, ମୋ ସାଙ୍ଗମାନେ ବି ଯୋଉ ବି ତାଙ୍କ ଭାଇ ସେମିତିଆ। ହଁ ହଁ ହଁ ଠିକ କଥା।
ସେଥିପାଇଁ ସେ ପଢିଲାଣି ଆଉ।
ହଁ ହଁ ମୋ ସାଙ୍ଗମାନେ ମାନେ ତାଙ୍କର ଅ ମୋ ସାଙ୍ଗମାନେ ଅଲଗା ସବୁ ସେମାନେ ସବୁ ବୋହୁତ ଭଲ ପଢନ୍ତି ଇଏ କିନ୍ତୁ ସେମାନଙ୍କର ପଢ଼ିବାକୁ ଇଛ ଇଛା ସେମାନେ ଯେଉଁ ଗ୍ରଜୁଏସନ୍ କମ୍ପ୍ଲିଟ୍ କରି ତାପରେ ବି ପଢୁଚନ୍ତି, କିନ୍ତୁ ଭାଇମାନେ ସିଏ କହିବେ ଆମ ପଢ଼ିବୁନି ଆଉ ତାଙ୍କର ଇଚ୍ଛା ହେବନି, ଏ ତ ସେମିତି ଆଉ।
ଏମିତି ଥାଏ, ବାକି ଯାହା ହେନେ ବି ସେମାନେ ପୁଅ ପିଲା ମାନେ ମାନେ ଟିକେ ଘରେ ବସିଗନେ ଯାହା ହେନେ ବି ବାମା ମା କହିବେ କି ଖର୍ଚ୍ଚ ହୋଉଚି ସେ ଟିକେ ବୁଝନ୍ତି ଆଉ ସେଥି ପାଇଁ ପଳାନ୍ତି। ଆମ ସାଙ୍ଗମାନେ ବି କିଛି ପାଠ ପଢିକି ବି କାମ କରନ୍ତି।
ଆଉ ଏବେ ତାହେଲେ ମାନେ ପଢ଼ାପଢ଼ି କରି ଜବ୍ ଫବ୍ କରିବାର ଅଛି, ଏବେ ମ୍ୟାରେଜ୍ ଫ୍ୟାରେଜ ନାହିଁ କରିବାର?
ନାଇଁ ଏବେ କରିବାର ନାଇଁ।
ହଁ। ହଁ ପଢ଼ାପଢ଼ି କର ଯାହା ବଲେ ନିଜେ ସବୁ ଇଏ କରିବା ଦରକାର।
ହୁଁ ଆଉ।
ହୁଁ ହୁଁ। ଆଉ ରାତିରେ କଣ ଖାଇବା ରୋଷେଇ ହବ?
ରାତିରେ କଣ ମମି କରିଛୁ ଆମେ ତ ପହଞ୍ଚିଲୁ ଆଜି ଏବେ ଜଣ ନାହିଁ। ମମି ରୁଟି କଣ କର କଣ ତରକାରୀ କରିଥିବ ଆମେ ଖାଇବୁ ଆଉ ଖାଇବା ବି ବାହାରୁ ବି କିଣିକି ନେଇକି ଆସିଥିଲୁ ମମି ଆ କଣ କରି ଆମେ ଖାଇବୁ ଆଉ।
ଆଛା।
ହୁଁ।
ଥକା ହେଇ ଆସିଛନ୍ତି ଆଉ।
ହଁ ପା ବହୁତ। ତୁ ବୁଲାବୁଲି ଯାହା ହଉ ମାନେ ସେ ଯେଉଁ ଜାଣିଛ ନା ଯୋଉ ଢେଙ୍କାନାଳ ର ଯୋଉ କପିଳାସ ରେ ଯେଉଁ ତେରସହ କେତେ ପାହାଚ ଗୋଟେ ଥାଏ ସେଟା ଥାଏ କିନ୍ତୁ ଆମେ ଟିକେ ନା ନା ନା ଚାଲିକି ଯାଇନୁପା ଚାଲି ଯିବନି ଆମର ସବୁ ଅଛନ୍ତି ମୋ ଖୁଡି ମୋ ଭଉଣ ତାଙ୍କ ସବୁ ହାର୍ଟ ପେସେଣ୍ଟ ସବୁ ତାଙ୍କ ଦେହ ଖରାପ ସେ ସବୁ କେହି ଯାଇପାରିବେିନି ଚାଲିକି ତ ଆମେ ଗାଡ଼ିରେ ହିଁ ଡାଇରେକ୍ଟ ମନ୍ଦିରକୁ ପଳେଇଲୁ। ତ ସେଇଠୁ ଦର୍ଶନ କରିକିନା ଭଲ ସେ ବି ଦର୍ଶନ ବି ଲୋକ ଭିଡ ନଥିଲା ଭଲସେ ପୁର ଆରାମସେ ଦର୍ଶନ ରୁ ଆସିଲୁ।
ହ କଣ କହ?
ଆଉ କଣ କୁହ।
ସେମ ସେମ କଥା କହୁଛି।
ହୁଁ ହୁଁ ହୁଁ ହୁଁ।